ହାଲୋ
ନମସ୍ତେ ହଁ ନମସ୍ତେ।
ନମସ୍ତେ
ହଁ ହାଲୋ ହଁ କୁହ କଣ କରୁଥିଲ।
କଣ କରୁଛ ଏଇଠି ବସି
ଏଇ ବସିଥିଲି ତମେ
ମୁଁ ବି ଏଇ ବସିଛି ଛାତ ଉପରେ ଥିଲି ଏବେ ଏଇ ତଳକୁ ଆସିଲି।
ଓହୋ ମୁ ମୁଁ ଛାତ ଉପରେ ବସିଛି। ଆଉ ଖାଇଥିଲ କଣ।
ଖାଇଛ।
ହଁ ଖାଇଛି। ତମେ କଣ ଖାଇଥିଲ?
ହଁହୁଁହ ଖାଇଛ।
ହଁ ହଁ ମୁଁ ଖାଇଛି। ତମେ କଣ ଖାଇଛ?
ଆ ମୁଁ ଖାଇଥିଲି ପରଟା ଭଜା ତମେ ପରା
ମୁଁ ଏଇନା ଘରେ ଆମେ ଗୁପଚୁପ୍ ବନେଇଥିଲୁ ତ ମିଶିକି ଆମେ ଭାଇ ଭଉଣୀ ସବୁ ଗୁପଚୁପ। ଗୁପଚୁପ୍ ଖାଉଥୁଲୁ।
ଓହୋ ଆଛା ଆଚ୍ଛା ହଁ ମୁଁ ମତେ ବି
ହଁ ହଁ ଗୁପଚୁପ୍ ତ ସମସ୍ତଙ୍କୁ ଭଲ ଲାଗେ ଆଉ।
ହଁ ଦେହ ପା ଭଲ ଅଛି ନା।
ହଁ ହଁ ଦେହ ଭଲ ଅଛି ତମର?
ହୁଁ ମୋର୍ ବି ଭଲ ଅଛି।
ହଁ ଆଜି ଟିକେ ଖରା ଉଁ ଅଧିକ ହଉଛିି ଗରମ୍ ଲାଗୁଛି ଭାରି ଆଉ। ଆଜି ଟିକେ ପାଗ। କମ୍ ଥିଲା ଖରା ପାାଗ ଟିକେ କମ୍ ଥିଲା ଏଇନା ଟିକେ ପବନ ଛାତରେ ବସିବାକୁ ଟିକେ ଭଲ ଲାଗୁଛି।
ନା। ହଁ ଏବେ ସେଇଆ ହଉ ହଉଛି କି ସକାଳୁ ଠିକ୍ ସାଢେ ଛଅଟା ସାତଟା ବେଳୁକୁ ମାନେ ଗୁଳୁଗୁଳି ଟା ଷ୍ଟାଟ ହେଇଯାଉଛି ପୁରା ସନ୍ ସନ୍ଧ୍ୟା ଠିକ୍ ସାଢ଼େ ପାଞ୍ଚ୍-ପାଞ୍ଚଟା ଛଅଟା ପର୍ଯ୍ୟନ୍ତ ସେତେବେଳେ। ପୁଣି ତିନିଟା ଚାରିଟା ବେଳେ ବ ବର୍ଷା ବିଜୁଳି ଘଡ଼ଘଡି ସିଏ ଆସୁଛି। ପୁଣି କେତେବେଳେ ପବନ ଦେଇଦଉଛି କି କେତେବେଳେ କଣ
ସେ କି ମଝିରେ ମଝିରେ ହେଇଯାଉଛି ନା।
ତ କିଛି ଠିକ୍ ଠିକଣା ନାଇଁ ଠି ଟିକେ ସନ୍ଧ୍ୟା ଛଅଟା ସାଢ଼େ ଛଅଟା ଭଲ ଲାଗୁ ଯାଇ ଟିକେ ପବନ ଦଉଛି ଭଲ ଲାଗୁଛି ବର୍ଷା ବସିବା ପାଇଁ ବଷା
ହଁ। ନା ରଜ ପାଇଁ ଡ୍ରେସ୍ ଆଣିନି ଆଣିବାକୁ ଯିବି ଆଉ। ତମେ ଆଣି ସାରିଲଣି।
ଆଛା କଣ ଡ୍ରେସ। କରିବ ବୋଲି ଭାବିଛ ମୁଁ। ମୁଁ ଗୋଟେ ଆଣିଛି ଆଉ ଗୋଟେ ଆଣିବି ବୋଲି ଭାବିଛି ଆଣିନି ଯେ।
ଯା ହୋଉ। ନାଇଁ ମୋ ଜେଜେ ମାଙ୍କର ତ ଦେହାନ୍ତ ହେଇଥିଲା ନା। ତ ୱାନ୍ ୟର। ପର୍ଯ୍ୟନ୍ତ ଆମର ଗୋଟେ ବର୍ଷ ପର୍ଯ୍ୟନ୍ତ ହବନି କିଛି ନୂଆଁ ଆମେ ପିନ୍ଧିବୁନି। ତ ସେଥିଲାଗି ଆଣିନି ନେଇ ଆସିବୁ ଗୋଟେ। ଏତେ ଆଉ ହଁ ବର୍ଷିକିଆ ଯାଇନି ଯାଇକେବେ ଯାଇକି ସେଟା। ମାର୍ଗଶିର ମାସ ଆଡୁ ଯାଇକି ସରିବ।
ଓହୋ ହଁ ସେଇ ଜାନୁଆରୀ ଫେବୃଆାରୀ ଆ ଭିତରେ ସରିଗଲେ।
ହଁ, ହଁ, ହଁ।
ଓହୋ କଣ ଡ୍ରେସ୍ ଆଣିବ ବୋଲି ଭାବିଛ?
ଭାବୁଛି କଣ ଆଣିବି ଆଉ ଏଇଠି ସମ୍ବଲପୁରୀ କପଡ଼ା ଆଣିକି ତାକୁ ବନେଇବା ଲାଗି ଭାବୁଥିଲି।
ହଁ, ହଁ କର। ସେଇଟା ଭଲ ଲାଗିବ ସମ୍ବଲପୁରୀ।
ହଁ ମତେ ସମ୍ବଲପୁରୀ ବହୁତ ଭଲ ଲାଗେ ପୋଷାକ ପିନ୍ଧିବାକୁ ସମ୍ବଲପୁରୀର।
ହୁଁ ମତେ ବି ପସନ୍ଦ।
ହ ହୁଁ। ମତେ ଭାରି ପସନ୍ଦ ମତେ ଭାରି ଭଲ ଲାଗେ ସେଟା ତାର କପଡ଼ା ମତେ ବହୁତ ଭଲ ଲାଗେ। ପୁରା ପିଓର କଟନ ଟାଇପର ଆସେ ନା ଆଉ ସେଟା ବୁଣା ଯାଏ ନା।
ହଁ କମ୍ଫର୍ଟେବୁଲ ବି ଭଲ ଲାଗେ ପିନ୍ଧିବାକୁ। ଆଚ୍ଛା, ଆଚ୍ଛା ଆଉ ଘରେ ସମସ୍ତେ କେମିତି ଅଛନ୍ତି?
ହଁ ଘରେ ଭଲ।
ହୁଁ ସମସ୍ତଙ୍କ ଦେହ ପା ଭଲ ଅଛି? ହ୍ୟାଲୋ, ହ୍ୟାଲୋ!
ହଁ କହୁନା।
ଦେହ ପା ଭଲ ଅଛି ସମସ୍ତଙ୍କର?
ହଁ ଦେହ ଭଲ ଅଛି ସମସ୍ତଙ୍କର।
ଆଚ୍ଛା କଣ କରୁଛନ୍ତି ଏବେ ସବୁ ଏବେ?
ସବୁ ଏଇନା ଆମେ ତ ଗୁପଚୁପ କରିକି ଖାଉଥିଲୁ ମୁଁ ଖାଇଦେଇକି ଟିକେ ଗରମ ଲାଗିଲା ତ ଅଧିକ ମୁଁ କହିଲି ଯାଉଛି ଛା ଛାତ ଉପରକୁ ବସିବା ଲାଗି ଆସିଲି ଟିକେ ପବନ ଦଉଥିଲା ଆଉ ସବୁ ଖାଉ- ଖାଉଛନ୍ତି ଆଉ।
ହୁଁ, ହୁଁ, ତମେ
ହଁ, ହଁ। ମୁଁ ଅଳ୍ପ ଖାଏ ମୁଁ ବେଶୀ ଖାଏନି ଗୁପଚୁପ। ଭଲ ଲାଗେ କିନ୍ତୁ ଅଳ୍ପ ଖାଏ ଦେହକୁ ବି ଏତେ ଭଲ ନୁହେଁ ନା ଖ
ହଁ ଖଟା ପଣି ଟା ଭଲ ନୁହେଁ।
ମୋର ବହୁତ ପେଟ ସମସ୍ୟା ଦେଖାଏ। ସେଥିଲାଗି ମୁଁ ଟିକେ ଖାଇବା ଏତେ ବହୁତ ସାବଧାନ ରହେ ମୁଁ ଟିକେ ଦେଖି ଜଗି ରଖି ଖାଏ। ମୋ ସ୍ଵାସ୍ଥ୍ୟ ପାଇଁ ମୁଁ ବହୁତ ମୁଁ ଇଏ
ହୁଁ ସେଟା ବି ରହିବା କଥା କାରଣ କେତେବେଳେ କେମିତି ଖାଇଦେଲେ ଚଳିବ ସବୁଦିନ ହେଲେ ଦେହ ଖରାପ ହବ। ମୋରବି ମଝିରେ ମୁଁ ଯି ପୁରା ପ୍ରାୟ କିଛି ଦିନ ଲଗାତାର ଖାଇଦେ ଥିଲି ବୋଲି ମୋ ଦେହଟା ଖରାପ ହେଇଯାଇଥିଲା କି ତାପରେ ମୁଁ ଠିକ୍ କରିଦେଲି ପୁଣି।
ଆଚ୍ଛା।
ହ୍ୟାଲୋ।
ହଁ, କୁହ।
ହଁ ମୁଁ କହିଲି ମଝିରେ ଏମିତି ଲଗାତାର ଖାଇ ଦେଇଥିଲି ବୋଲି କେତେ ଦିନ ଦେହ ଖରାପ ହେଇଯାଇଥିଲା। ପୁଣି ତାକୁ ମୁଁ ଠିକ୍ କରିଦେଲି।
ମୁଁ ବି ସେଇ ଏଇ ବାହାରେ ଜିନିଷ ସବୁ ଖାଇକି ମୋ ଦେହ ଏତେ ଖରାପ ହେଇଥିଲା ମୁଁ ହଁ ଗୋଟେ ବର୍ଷ ଗୋଟେ ମାସ ମୁଁ ମାନେ ନେ ସାଲାଇନ୍ ଲାଗିଛି ମୋ ଦେହରେ।
ହେ ଭଗବାନ ତାହେଲେ ତମେ ଟିକେ ଯତ୍ନ ନିଅ ଖାଇବାର। ଆଡୁ ସାଡୁ ବେଶୀ ଖାଅନି ଯତ୍ନ ନିଅ ଟିକେ ଖାଇବାର।
ହଁ ଏଠୁ ଯତ୍ନରେ ପୁରା ଅଛି।
ହଁ ଆଉ ରଜରେ ବୁଲିବାର ପ୍ଲାନିଂ କୁଆଡ଼େ। କୁଆଡ଼େ ଅଛି।
ନା।
ହ୍ୟାଲୋ।
ଯାହା ଘରେ ଘର ଲୋକଙ୍କ ସହିତ ଅ ସମୟ ବିତେଇ ଦିଏ ଆଉ।
ଓହୋ କୁଆଡେ ଯିବାର ପ୍ଲାନିଂ ନାଇଁ।
ନାଇଁ କେହି ନାହାନ୍ତି କୁଆଡେ ଯିବି ଏକୁଟିଆ।
ହୁଁ ହୁଁ ହୁଁ।
ଭଲ ଲାଗୁନି ଏତେ ବଡ ପର୍ବ ଆମର ଏତେ ସୁନ୍ଦର ରଜ ଟା। ବର୍ଷକରେ ଥରେ ଆସୁଚି। ହେଲେ କେହି ନାହାନ୍ତି ବୁଲିବା ଲାଗି ଭାରି ମନ ଦୁଃଖ ହଉଚି। ତାପରେ ଆମ ଗାଁ ରେ ହିଁ ଝିଅ ହିଁ କେହି ନାହାଁନ୍ତି ମୁଁ ଗୋଟିଏ ଝିଅ। ଗାଁରେ ହିଁ ଝିଅ ନାହାନ୍ତି ମୁଁ ଗୋଟିଏ ଅଛି ଆଉ ସିନା ସାଙ୍ଗସାଥି କିଏ ଥିଲେ ବୁଲିବାକୁ ଲଗେଇ
ହଁ ସାଙ୍ଗ ମାନେ ମିଶିକି ବୁଲିଲେ ଭଲ ଲାଗେ।
ହଁ। କେହି ନାହାନ୍ତି ମୋ ସ୍କୁଲ ସାଙ୍ଗ ମାନ ଅଛନ୍ତି ସେମାନେ ସବୁ ଆମ ଘରଠୁ ବହୁତ ଦୂର। ଆଉ ଆଉ ତାଙ୍କୁ ଆଉ ଡାକି ସେମାନେ ସବୁ ତ ବାହାରେ ପାଠ ପଢୁଛନ୍ତି। ଯଦି ଆସିଥିବେ ତ ମତେ ଡାକିଲେ ଯିବି ଆଉ ଆଉ ତମେ କୁଆଡେ ବୁଲିବ।
ମୁଁ ତ କିଛି ଭାବିନି ଏଯାଏଁ। କିନ୍ତୁ ଦେଖିକି ସା ସେଇ ସାଙ୍ଗମାନଙ୍କ ସହିତ କୁଆଡେ ଗୋଟେ ବୁଲିବାକୁ ଯିବି ନହେଲେ ଦେଖିକି କୋଉଠିକି ଯିବି ଆଉ।
ହଁ।
ହୁଁ ହିଁ ମୁଁ ସେମିତି କିଛି ଭାବିନି। ଯାହା ମନକୁ ହଠାତ ଆସିବ ସେଇଆଡେ ଯିବି ଆଉ।
ଭଲ।
ହୁଁ ହୁଁ।
ଆଉ ତୁମ ଘରେ ସବୁ
ହଁ ଘରେ ସମସ୍ତେ ଭଲ ଅଛନ୍ତି ଆଉ।
ଆଚ୍ଛା ଆଚ୍ଛା।
ହୁଁ।
ଆଉ ତମ ମା କଣ କରୁଚନ୍ତି।
ମାମା ଛାତ ଉପରେ ବସିଛି।
ହଁ।
ଭାଇ ଭଉଣୀ ପାଠ ପଢ଼ୁଚନ୍ତି।
ତମେ ତମ ଭାଇ ଭଉଣୀ ମାନଙ୍କୁ ପଢାଅ ନା।
ହୁଁ। ପଢାଏ ନି ବେଳେ ବେଳେ କଥା ମାନନ୍ତିନି।
ସେ ନା ହଁ ସେଇପା କଥା ମାନୁନାହାନ୍ତି ଦୁଷ୍ଟ ହଉଚନ୍ତି।
ସେଇପା ଆମ କଥା ଥୋଡି ନା ସେମାନେ ମାନନ୍ତି ଭଲସେ।
ସେଇଆ। ଯେବେ ଜୀବନରେ କିଛିଟା ଠିକିବେ ତ ତାପରେ ଯାଇ କି ଜାଣିବେ। ନିଜେ ନ ଠିକିଲା ଯାଏ ସିଏ ସେ କିଛି ଶୁଣିବେନି କି
ବୁଝିବେନି। ବୁଝିପାରିବେନି ଆମ କଥା। ଯେତେବେଳେ ବୁଝିବେ ସେତେବେଳେ ଆଉ କିଛି ନଥିବ ସେତେବେଳେ ଭାବୁଥିବେ। ସେତେବେଳେ ଭାବୁଥିବେ ହୁଁ ହୁଁ।
ଆଉ ତମେ ମାମୁଁ ଘରୁକୁ ଯାଅନା ବୁଲିବା ଲାଗି?
ହଁ ମାମୁଁ ଘରକୁ ମୁଁ ଏବେ ଯାଇଥିଲି। ଏଇ ମାସ ଆର ଆର ମାସ ଯାଇଥିଲି ମୋ ଅଜାଙ୍କର ବର୍ଷିକା ଥିଲା। ସେଠି ବର୍ଷିକା ନୁହଁ ଶ୍ରାଦ୍ଧ ଥିଲା ଶ୍ରାଦ୍ଧ ଥିଲା ସେଇଥିରେ ଯାଇ ଥିଲି। ମାମୁଁ ଘରକୁ ମୁଁ ବହୁତ ଦିନ ହେଲା ଯାଇ ନଥିଲି ଟିକେ ବ୍ୟସ୍ତ ରହି ଯାଉଥିଲି ତ। ସେଥିପାଇଁ ଆର ମାସ ଟିକେ ସମୟ ବାହାର କରିକି ଯାଇକି ଗୋଟେ ଦି ଦିନ ରହିକି ବୁଲିକି ଆସିଥିଲି ଶ୍ରାଦ୍ଧ ଥିଲା ଅଜାଙ୍କର
ହଁ ହଁ ହଁ ମୋର ବି ଆଈର ବି ବର୍ଷିକିୟା ଆସୁଛି। ହ ଅଗ- ଅଗଷ୍ଟ ମାସ ମୁଁ ଯିବି ବୁଲିବାଲିକାକି ବହୁତ ଦିନ ହେଲାଣି ଯାଇନି ଗୋଟେ ବର୍ଷ ହେଇଯିବ ମୋର
ହୁଁ ମୁଁ ମୁଁ ସବୁବେଳେ ଇଏଇ ରଜ ଛୁଟିରେ ଯୋଉ ଆମର ସମର ଭେକେସନ ହୁଏନି ମେ ମାସ ସେତେବେଳେ ମୁଁ ଯାଏ। ତୁ ଏ ବର୍ଷ ଆ-ଆର ବର୍ଷ ମେ ମାସରେ ଯାଇଥିଲି ତାପରେ ଏ ଏପ ଏଥରକ ଆଉ ସମୟ ହେଇ ପାରିଲାନି ବି। ତେଣୁ ମଝିରେ ତ ଯାଇଥିଲି ତାପରେ ଆଉ ଯାଇନଥିଲି ତ ସେଇ ଏପ୍ରିଲ ମାସରେ ଯେ ତୁ ଶ୍ରାଦ୍ଧ ଟା ପଡିଲା ମୁଁ କହିଲି ଯାଏଁ ଟିକେ ବୁଲି ଦେଇକି ପଳେଇଆସେ ଭଲ ଲାଗି ଉଁ ମୁଁ ବହୁତ ଦିନ ହେଲା ଯାଇନି ଅଜା ଆଇ ତ ନଥିବା ପୂର୍ବରୁ ମୁଁ ଯାଇନି ବହୁତ ଦିନ ହେଲାଣି।
ଆଚ୍ଛା।
ହୁଁ।
ମୁଁ ବି ଯାହା ପୂର୍ବ ବର୍ଷ ଯାଇଥିଲି ଏ ବର୍ଷ ଯାଇନି। ହୁଁ ଯିବି ଏଇ ଆଇର ବର୍ଷିକିୟା ଆସୁଛି ଯିବି ଆଉ ଆଗରୁ ଛୋଟ ବେଳେ ସବୁବେଳେ ମନେ ଅଛି ଖାଲି ର କେମିତି ସ୍କୁଲ ଛୁଟି ମିଳିବ ମାମୁଁ
ହଁ କେ ମାମୁଁ ଘରୁକୁ ଚାଲ। ଏବେ ଏବେ ସମସ୍ତେ ବ୍ୟସ୍ତ ହେଇଗଲେଣି ସମ
ଅଁ ଜୀବନରେ ତ ସମସ୍ତେ ତ କାମରେ ନିଜ ନିଜ କାମରେ ରହିଲେ। ଯେତେ ଜୀବନ ଆଗକୁ ଆଗକୁ ଯାଉଛି ସେତେ କାମ ବେଶୀ ହେଇ ହେଇ ଯାଉଛି ତାପରେ ପାଠ ପଢିବା ପିଲା ଆମର ବି ପାଠର ବି ଆଗକୁ ଆଗକୁ ଆମେ ବି ଯାଉଚୁ। ସେତେବେଳେ ସ୍କୁଲ ଥିଲା ହଁ ବାସ୍ ବାସ୍।
ସେତେବେଳେ ସ୍କୁଲ ଥିଲା ତ ଏତେ ନଥିଲା ପ୍ରେସର ନଥିଲା। କିନ୍ତୁ ଏବେ ପାଠ ପଢା ବଢି ବଢି ଚାଲୁଛି ଯେହେତୁ ସମୟ ବି ସେତେ କମି କମିକି ଯାଉଛି ଆଉ ସମୟ ମିଳୁନି। ହଉ ଯାଅ ବୁଲିକି ଆସ ବାପା ବଜାର ଯାଇଥିଲେ ଏବେ ହେଇ ଆସିଲେ ଘରକୁ।
ଆଚ୍ଛା ଆଚ୍ଛା।
ହୁଁ ଏବେ ଏଇ ଆସିଲେ ସିଏ?
ଆଉ ତୁମ ଆଡେ ଆଉ ବର୍ଷା ହେଇଥିଲା ଆଜି?
ଆଜି ବର୍ଷା ହେଇନି ଆଜି ଖାଲି ଉଠେଇଥିଲା ଟିକେ କିନ୍ତୁ ହେଇନଥିଲା କିନ୍ତୁ କାଲି ଜୋରରେ ବର୍ଷା ବର୍ଷା, ପବନ, ଘଡ଼ଘଡ଼ି, ବିଜୁଳି ସବୁ ହଉଥିଲା।
ହଁ ପା ଆମ ଏଠି ବି ସେଇୟା କାଲି ହେଇଥିଲା ଆଜି ଉଠେଇଥିଲା ହେଲାନି ଆ କିନ୍ତୁ ଏବେ ଖାଲି ତ ବିଦ୍ୟୁତ କାଟି ଦଉଚନ୍ତି ଆଉ।
ହୁଁ।
ଭାରି ଗରମ ଲାଗୁଛି ଯାହା କୁ କରନ୍ତୁ କରନ୍ତୁ ଏଇ ବିଦ୍ୟୁତ ସେ ଯୋଉ କାଟ କାଟି ଦଉଛନ୍ତି ସେଇଥିଲାଗି ମତେ ଭାରି ଖ ଗରମ ଲାଗ
ଗରମ ହଉଛି ଜୋରେ ସେଇଥିପାଇଁ ଖରା ଦିନକୁ ହୁଁ। ଟିକେ କଣ ହେଲ ହଁ ଟିକେ କଣ ହେଲା ବେଳକୁ କାଟି ଦଉଛନ୍ତି।
ହଁ ପାରା।
ଏମିତି ହେଲେ କେମତି ହେଇପାରିବ ଗରମକୁ। ତାପରେ ଏବେ ତ ଏ ସେଇଆ ମାନେ କି ସବୁଦିନ ବି ବର୍ଷା ବ ଉ ଉଠଉଛି ପବନ ଉଠଉଛି ସବୁଦିନ ଲାଇନ କଟା ହେଇଯାଉଛି। ହଁ ଆଉ ସିଏ ବି ଏ ଆମର ଏଇଟା ବଜାର ପାଖ ବୋଲି ସାଙ୍ଗେ ସାଙ୍ଗେ ପଳେଇ ଆସ ସେ ଗୋଟେ ଦି ଘଣ୍ଟା ଭିତରେ ଲାଇନ ପଳେଇ ଆସେ କିନ୍ତୁ ଯୋଉ ଡା ପୁରା ଭିତର ଗାଁ ସେମାନେ ହଇରାଣ ହବା କଥା ନାଁ।
ଇଏ ଅଛି ନା ସେଥିଲାଗି ଆମର।
ହୁଁ ସେଠେ ସେଠି କଣ ସେମାନେ ଠିକ୍ ଟାଇମ ରେ ଦିଅନ୍ତିନି ହଁ ତ ଗାଁ ତ କଥା ତ। ତ ସେମାନେ ହଇରାଣ ହୁଅନ୍ତି ଆମର ଏଇ ପାଖରେ ମୁଁ ଗୋଟେ ଗାଁ ରେ ତାଙ୍କର ଅ। ପୋଡି ଯାଇଥିଲା ଟ୍ରାନ୍ସଫରମ ତାଙ୍କର ଚାରି ଦିନ ପରେ ଲାଗିଲା। ସେ ଚାରିଦିନ ସେମାନେ ଯୋଉମାନେ ହଇରାଣ ହେଇଚନ୍ତି। ଏଇ ଆମ୍ ମାନେ ପାଖ ଜଣେ। ସମ୍ପର୍କୀୟ ହେବେ ତାଙ୍କ ଗାଁ ରେ ଚାରି ଦିନରେ ଲାଗିଲା ଯାଇକି। ସେମାନେ ଚାରି ଦିନଯାକ ବହୁତ ହଇରାଣ ହେଲେ।
ଆମର ଏତେ ବି ଯାଏନି ଆମର ଯୋଉ ଯାଏ। ଟିକେ ବର୍ଷା ଉଠେଇବ ମାନେ ବାସ୍ ସେ କାଟି ପକେଇବେ।
ଆମ ଆଉ ସେମାନେ ନ କାଟିଲେ ବି ଘଡଘଡି।